ଜୟ ଜଗନ୍ନାଥ ବନ୍ଧୁ।
କେମିତି ଅଛନ୍ତି ବନ୍ଧୁ? ବହୁତ ଦିନ ପରେ କଥାବାର୍ତା ହେଲା କୋଉ ନଥିଲା ଆପଣ ପଳେଇ ଯାଇଥିଲ ହାଇଦ୍ରାବାଦ କି?
ନାଇଁ ଆଜ୍ଞା ହାଇଦ୍ରାବାଦ ପଳେଇଥିଲି ଆଉ।
ଆଚ୍ଛା ଆଚ୍ଛା ଆପଣ କଣ ଆସିଲ ଘରକୁ?
ଏ ଆସିଛି ଦି ଦିନ ହେଲା ଆସିଛି ଆଉ।
ଆପଣ ତ ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ କଥାବାର୍ତା ହେଲା କଣ କଣ? ତମ ଆପଣ ଭୁଲିଗଲେ ଆପଣ ବାହାରୁ ଯାଇକି ଟୋଟାଲେ ଆମକୁ ଟୋଟାଲ।
ଭୁଲି ଯାଇନି ଆଉ କାମ ବ୍ୟସ୍ତରେ ଆଉ କଲ ତ କାହାକୁ କରି ହଉନି।
ଆଚ୍ଛା ଆଚ୍ଛା ହଁ ହଁ କାମଟା ବ୍ୟସ୍ତ ରହିଲେ ଟିକେ ଆଉ।
ଆଜ୍ଞା। ଖାଇଥିଲି ସକାଳେ ଯାହା ଖାଇଥିଲି ବରା ଫରା ଆଉ କିଛି ଖାଇନି। ଖାଇବା ଏକାଥରେ ଆଉ।
ଆପଣ ସେ ତେଲ ଭାଜି ଜିନିଷ ଖାଇବାକୁ ଟିକେ ଭଲ ପାଆନ୍ତି।
ଆଜ୍ଞା।
ଆପଣ ଟେ ତେଲ ଭାଜି ଜିନିଷ ଖାଇବାକୁ ଭଲ ପାଆନ୍ତିି ବୋଧେ। ଆଁ।
ଆପଣଙ୍କୁ ଭଲ ଲାଗେ ନା?
ନାଇଁ ଆଜ୍ଞା ମୁଁ ତ ତେଲ ଜିନିିଷ ଖାଉନି। ଆମର ତ ପେଟ ଖରାପ ମୋର। ଆମେ ତେଲ ଭାଜି କିଛି ଖାଉନୁ ଆଜ୍ଞା ଆଉ।
ଆଜ୍ଞା ସେ ତେଲ ମାଜି ପାଇଁ ପେଟ ଖରାପ ହବ।
ହଁ ହଁ ଆଉ କଣ କୁହନ୍ତୁ ବନ୍ଧୁ।
ଆଜ୍ଞା।
ଆଉ ବନ୍ଧୁ କୁହନ୍ତୁ।
ହଁ ଆପଣ କଣ ଏବେ କୋଉଠି କାମ ଫାମକୁ ଯାଉନାହାଁନ୍ତି?
ନା ତୁ କାମ ତ ଏବେ କିଛି ନାହିଁ ଏବେ ଘରେ ଆମେ ବସିଛୁ ଆଉ ଯାଇନୁ କୁଆଡେ। ବଥା ହଉଛି। ହଁ।
ଆଜ୍ଞା।
ଆଉ ବନ୍ଧୁ କୁହନ୍ତୁ। କା ଯଉ ଆପଣ କଣ କଦନ ନେବେ?
ଆମେ ମେଘ ତ ହଉଛି ଏଇଠି ବୁଲୁଚି ଆଉ। ରେ ଆଉ କଣ କାମ କିଛି କାମ ନାଇଁ।
ଆପଣ ଘରେ ବର୍ଷା ହଉଛି ଜୋରେ।
ଆଜ୍ଞା। ଆଜ୍ଞା ଆଜ୍ଞା ବର୍ଷା ଜୋରେ।
ହଁ ତାହେଲେ ବର୍ଷେ ତାହେଲେ ଆପଣଙ୍କ ଇଆଡେ ହଉଛ। ଆମ ଆଡେ ତ ପ୍ରବଳ ବର୍ଷା। ଆପଣଙ୍କ ଆଡେ କେତେ ବର୍ଷା କିଣ କୁହନ୍ତୁ?
ଆମ ଆଡେ ତ ବର୍ଷା ଲାଗିଛି ଅ ଅଧଘଣ୍ଟା ଘଣ୍ଟା ବି ପରେ ହେଇଗଲାଣି ବର୍ଷା ଲାଗି
ଆପଣ ବନ୍ଧୁ ମାଛ ଚାଷ ମାଛ ଚାଷ କରିବେ କହୁଥିଲେ।
ଆଜ୍ଞା ମାଛ ଚାଷ ତ କରିବା ପାର୍ଟନରସିପ ରେ କରିବା। ଅଧା ପଇସା ତମର ଅଧା ପଇସା ଆମର।
ହଁ ପାନ କରିବା ଆପଣ ଆମକୁ ଦେଲେ ଆମେ କଥା ହବୁ।
ମାଛ ଚାଷରେ କଣ ଗୋଲଡେନ ଫୋଲଡେନ ଏବେ ରୁପଚାନ୍ଦୀ ଆଉ ଏ କଉ ଫଉ ଏରା ସବୁ ଜା ଭାକୁର ଫାକୁର ଏରା ସବୁ କରିବା।
ହଁ ଠିକ ଏଇ ବର୍ଷା ଦିନଟା ଟିକେ ପଳେଇଯାଉ ତାପରେ ଆରମ୍ଭ କରିବା ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ବନ୍ଧୁ ଆପଣ ପଢୁଛନ୍ତି ଏବେ?
ଆ ମ ଆଜ୍ଞା ନାଇଁ ଆଜ୍ଞା ମୁଁ ପା ଏବେ କାମକୁ ଯାଉଛି।
ଆଚ୍ଛା କୋଉଠି କାମ କରୁଛନ୍ତି? ଆଚ୍ଛା ଆଚ୍ଛା ହାଇତାଦ ହଁ ହଁ।
ଆପଣ ଜାଣିଥିଲେ ବା ଭୁଲିଗଲେ ନା କଣ?
ଏ ମୋର ତ ଟିକେ ମ ଭୁଲିଗଲି ଟିକେ ହଁ ଆପଣ ଆଉ ନଈରେ କେତେ ମା ଛ ଧରୁଛନ୍ତି? ହଁ ନଈରେ କେତେ ମାଛ?
ନଈରେ ମାଛ ଆପଣ ଗଣି ଦେଖିପାରିବେନି ଆଖି ପାଇବନି ଆପଣଙ୍କର।
ଭଉତୁ ମାଛ ହଁ। ଆଚ୍ଛା ଆଚ୍ଛା ତାହେଲେ ପ୍ରବଳ ମାଛ ତାହେଲେ ଆପଣଙ୍କ ଆଡେ। ଆଉ କଣ କୁହନ୍ତୁ ବନ୍ଦୁ?
ନଈ କେତେ ବାଟ?
ଆମ ଘର କତିରୁ ବା ନଈ ଜମା ଶହେ ମିଟର ଖଣ୍ଡେ ହେବ।
କେତେ କିଲୋମିଟର?
ଶଏ ମିଟର ଖଣ୍ଡେ ଶଏ ମିଟର ଆଜ୍ଞା। ପୂରା ଅଳ୍ପ ବାଟ ଏ।
ଝାଡା ପଳଉଥିବେ ଆପଣ ଆଉ?
ହଁ ନଈକୁ ତ ଆମେ ଝାଡ଼ା ଯାଉଛୁ ଡେଲି।
ଆଜ୍ଞା।
ହଁ ନଈ ରେ ଗାଧଉଛୁ ଆମେ। ହଁ ପଖାଳ ଖାଉ ନାହାଁନ୍ତି ପଖାଳ ଖାଆନ୍ତୁ ପଖାଳ। ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ରହିବ ତମର ମୁଣ୍ଡ।
ଆଜ୍ଞା ଥଣ୍ଡା ରହିବ ପଖାଳ ଖାଇଲେ। ଆଜ୍ଞା ପଖାଳ ତ ଆମ ପ୍ରଧାନ ଖାଦ୍ୟ। ଓଡିଆ ମାନଙ୍କୁ ଓଡିଆ ମାନଙ୍କ ପଖାଳ ଆମ ପ୍ରଧାନ ଖାଦ୍ୟ।
ପଖାଳ ହଁ ଖାଆନ୍ତୁ ପଖାଳ ଖାଇଲେ ଭଲ ପଖାଳ ତ ମୁଁ ବି ସକାଳୁ ଖାଇଛି।
ଆଜ୍ଞା ପଖାଳ ଆମର ଏଠି ଭଲ ପୁରା ଉଁ ପଖାଳ ଆମ ଓଡିଆ ମାନେ ସମସ୍ତେ ଅଧିକା ଖାଆନ୍ତି ବା।
ହୁଁ ହୁ ଆମେ ତ ପଖଳ ତ ଡେଲି ଖାଉଛୁ ନା? ଆପଣ ଆଡେ ବର୍ଷା ପ୍ରବଳ ଆଉ ପାଣିପାଗ କେନ୍ଦ୍ର ବିଷୟରେ କିଛି କୁହନ୍ତୁ।
ଆଜ୍ଞା? ପାଣିପାଗ ତ ଦେଖୁଛନ୍ତି ମେଘ ହଉଛି ଆଉ କଣ ଏତ ମେଘ ବା ଲାଗି ରହିଛି ଆଉ।
ଆପଣ ବନ୍ଧୁ କଣ କଣ ଖାଆନ୍ତି ଆପଣ?
ଆମର ସବୁ ଚଳିବ। ଆଜ୍ଞା ଆଜ୍ଞା ସବୁ ସାଧା ଆଇଁସ ଆମର ସବୁ।
ଆଚ୍ଛା ତାହେଲେ ବନ୍ଧୁ ତାହାଲେ ସବୁ କିଛି ଖାଆନ୍ତି ଆଉ କଣ କିଛି କୁହନ୍ତୁ ବନ୍ଧୁ?
ଆ ଆପଣ କଣ କରୁଛନ୍ତି ଏବେ?
ମୁଁ ତ କାମ କରୁଛି ଗୋଟେ ଛୋଟ କମ୍ପାନୀରେ ଏବେ।
କୁଆଡେ?
ଏଇ ଆମରି ପାଇପ୍ ଫାଇପ କାମ ହଉଛି ଆଉ।
ପ୍ଲମ୍ବର୍?
ଆଜ୍ଞା ପ୍ଲମ୍ବର୍ ହଁ ପ୍ଲମ୍ବ
ଆଜ୍ଞା ଆଜ୍ଞା ଭଲ ତ ଦରମା କେତେ କଣ ମିଳୁଛି ଆପଣଙ୍କୁ? ଆଜ୍ଞା, ଆଜ୍ଞା।
ହଁ। ଆଉ କଣ କୁହନ୍ତୁ ବନ୍ଧୁ? ଆମେ ଖାଇବୁ ଗାଧୋଇ କିରି ଗୋଟେ ବେଳେ ଖାଇବୁ ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ଆପଣ ନଦୀରେ ମାଛ ତ ପ୍ରବଳ ହଉଛନ୍ତି ଦଉନାହାନ୍ତି ଆମ ଆମକୁ ଦିଟା।
ଆଜ୍ଞା ପଠେଇଦବୁ ଆମେ ଆପଣ ଲୋକେସନ୍ ପଠେଇଦେବେ ଆମେ ପଠେଇଦବୁ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଦେବେ ତାହେଲେ କହୁଛନ୍ତି ନା?
ଆମେ ଦବୁ ଆମେ ଦିଲଦାର୍ ଲୋକ।
ହଁ ସେ ମାନେ ତୋମ ଦିଲ୍ ଟା ପୁରା ସଫା ଆଉ। ଆଜ୍ଞା ଆଜ୍ଞା ଆପଣ ତାହେଲେ ଦେବେ ତାହେଲେ ଆପଣ କହୁଛନ୍ତି, ଆପଣ ଟିକେ ମଣ୍ଡପ ହେଇଛି ଏବେ ବାହାଘର କେତେ କଣ ହେଲାଣି ଆପଣଙ୍କର?
ବାହାଘର ତ ଲାଗି ରହିଚି, ଏହା ମେଘ ସିଜିନ୍ ଯୋଗୁଁ ଟିକେ ଟିକେ କ- ଏମିତି କମି ଯାଇଚି ନହେଲେ ସବୁବେଳେ ଲାଗି ରହେ। ସବୁଦିନି ଦିନକୁ ଫାଷ୍ ଟା କୋଉନ ନାହିଁ, ସବୁଦିନେ ରବିବାର ଠାରୁ ଆରମ୍ଭ କରି ଶନିବାର ଯାଏ ସବୁଦିନ ବାହାଘର ହଉଥିବ। କୋଉ ଦିନ ଏମିତି ନାଇଁ ଯେ ବାହାଘର ନ ଥିବ ଏଇଠି ଏଇ ମେଘ ଯୋଗୁ ବାହାଘର କଣ ହଉନି। ସେଇ ଯୋଗୁ ଟିକେ ଫାଙ୍କା ରହିଛି ଏବେ, ଆପଣଙ୍କର ବାହାଘର ବା ଯଦି ଅଛି ଆସିକିରି ଏଇ କରେଇ ପାରିବେ।
ଆରବର୍ଷ ମୋର ଏଇଠି ହବ, ଆଉ ଆପଣ ବାପା ଫସଲ କରନ୍ତି କଣ କଣ?
ମୋ ବାପା ତ ଫସଲ କରନ୍ତିନି। କିନ୍ତୁ ୟା- ଆମ ଗାଁ ଲୋକଙ୍କୁ ଭାଗ ଦେଇ ଦେଇଛନ୍ତି ସେମାନେ କରନ୍ତି। ପୋଟଳ, ଫୋଟଳ, ଲଙ୍କା ଆଉ ଧାନ ଫାନ ଏଗୁରା ସବୁ ହୁଏ।
ଆଚ୍ଛା, ଆଚ୍ଛା ତାହେଲେ ଆପଣ କରୁନାହାଁନ୍ତି।
ନା।
ତାହେଲେ ଆପଣ ବାପା ଗୋଟେ ଅଛନ୍ତି କମ୍ପାନୀରେ।
ଆଜ୍ଞା, ଆଜ୍ଞା।
ଆଚ୍ଛା, ଆଉ କଣ କୁହନ୍ତୁ?
ଆଜ୍ଞା ଆପଣ କୁହନ୍ତୁ।
ଆପଣ ଗାଧେଇଛନ୍ତି ଆଜ୍ଞା?
ଆଚ୍ଛା ଆଚ୍ଛା ଆଉ, ଆଉ କଣ କୁହନ୍ତୁ ବନ୍ଧୁ? ଆପଣଙ୍କର ରଥଯାତ୍ରା ଆପଣ କୋଉଠି ଯାଆନ୍ତି ଦେଖିବାକୁ?
ରଥଯାତ୍ରା ତ ମୁଁ କୁଆଡେ ଯାଇପାରେ ନା ପ୍ରାୟେ କାମରେ ରହିଯାଏ। ଦେଖିବା ଏ ବର୍ଷ ଡୋରି ଲଗେଇବେ, ଯଦି ଜଗା ଯିବା ଟିକେ ପୁରୀ।
ଆଚ୍ଛା, ଆଚ୍ଛା ଆପଣ ଟିକେ ହସକୁର ପିଲା।
ଆଜ୍ଞା ହସ୍ ନ ହସିବା ହଉଛି ଜୀବନର ସବୁ ହସିଚ ହସିଲେ ଭାଇ ସବୁ ହବ, ଯୋଉ କାମ ନ ହଉଥିବ ଯୋଉ କାମ ନ ହଉଥିବ ସେ କାମ ହସିଲେ ହବ। ହସିଲେ ହସୁଥିବେ ତ ଆଉ ସବୁ ହବ। ନ ହସିଲେ କିଛି ହବନି, ହସି ହସି ସବୁବେଳେ କାମ କରନ୍ତୁ।
ରଜରେ ଏବର୍ଷ କେତେ ହଳ ଡ୍ରେସ୍ କରିଥିଲେ?
ରଜରେ ଆମର ସେଇ, ତିନି ଦିନ ରଜ, ତିନି ଦିନ ଆମର ତିନି ହଳ ହେଇଥିଲା ଆଉ।
ଆଚ୍ଛା, ଆଚ୍ଛା ତିନି ଦିନ କୋଉଠି କଣ ଡ୍ରେସ ଆଣିଥିଲେ ଆପଣଙ୍କ ଭଲ ଡ୍ରେସ ପଇଲା।
ଆମର ସେଇ ଛତିଆ ରାଧା କିଷ୍ଣ।
ରାଧାକୃଷ୍ଣ ଆଣିଥିଲେ ଆପଣ କି ଆଚ୍ଛା, ଆଚ୍ଛା ସେପଟେ ଛ
ଆଜ୍ଞା ଆମେ ଏଇ ଦି ଜାଗାରୁ ଆଣିବୁ ଅଧିକ। ଆଜ୍ଞା, ଆଜ୍ଞା।
ହଁ ଆଚ୍ଛା, ଆଚ୍ଛା।
ଆମର ଅଧିକା ଜାଗାରୁ ମୁଁ ଆଣେନା ମୁଁ ଏଇ ଦି ଜାଗାରୁ ଆଣେ, ଅଧିକା ଜାଗାରୁ ଆଣିଲେ ମତେ ଏତେ ଭଲ ଲାଗେ ନା, ମୁଁ ଏଇ ଦି ଜାଗାରେ ଡ୍ରେସ ମତେ ଭାରି ଭଲ ଲାଗେ, ଭଲ କଲେକ୍ସନ ରଖନ୍ତି। ଆପଣ ବି କେବେ ଟ୍ରାଏ କରନ୍ତୁ, ଭିଜିଟ୍ କରନ୍ତୁ।
ହଁ ମୁଁ ବୁଲି ମୁଁ ତ ଆମେ ଚଣ୍ଡିଖୋଲ ଭଲ ମିଳୁଚିନା ଆମେ ସେଠୁ ଆଣିଥିଲୁ।
ଓହୋ ଚଣ୍ଡି ଖୋଲଲରୁ ନେଇଯାଉଛନ୍ତି ଆପଣ। କେବେ ଟ୍ରାଏ, ଛତିଆକୁ ଯାଆନ୍ତୁ ଦେଖନ୍ତୁ।
ଆଚ୍ଛା ଆପଣ ତାହେଲେ ସେଇଠୁ ଆଣୁଥିବେ?
ଭଲ ଭଲ କପଡ଼ା ଡ୍ରେସ ରଖୁଛନ୍ତି।
ଆପଣ ଏ ପୋଲ ଟା କେତେ ବର୍ଷ ହେଲାଣି ଆପଣଙ୍କର?
ପୋଲ ହେଇଗଲାଣି ଦଶ ବର୍ଷ ଖଣ୍ଡେ ଆଉ।
ଆପଣ ସେତେବେଳେ ଜନ୍ମ ହେଇଥିଲେ?
ଆଜ୍ଞା ମୁଁ ଜନ୍ମ ହେଇଥିଲି।
ଆଚଛା ଆଉ କୁହନ୍ତୁ ଆପଣ।
ଆଜ୍ଞା।
ଆ ଆଉ କଣ କୁହନ୍ତୁ? ମୁଁ କହୁଥିଲି ଆପଣ ସକାଳେ ଖାଇଥିଲେ କଣ, ପଖାଳ?
ଆଜ୍ଞା ପଖାଳ ଖାଇଥିଲି ଯେ, ପୁଣି ଏବେ ଖାଇବା ଭାତ ଆଉ।
ଓହୋ।
ହଁ।
ଆଉ ଆପଣଙ୍କ ବାପା ତ କମ୍ପାନୀ ଯାଇଛନ୍ତି, ଆପଣ ଏଇ ଯୋଉ ହଁ କଣ କହୁଥିଲି, ସେ ଲଲତିଗିରି ଯାଇଥିଲେ ଆପଣ ରଜରେ?
ନା ଆଜ୍ଞା ସାର୍ ଆଜ୍ଞା ଯାଇଥିଲି ବୁଲିଛି, ମୋ ଭାଇ ସହିତ ଯାଇଥିଲି।
ଆଚଛା ଆଚ୍ଛା ତା ଲଲଚି ଯାଇଥିଲେ ତାହେଲେ ସେପଟେ କଣ ଘରେ ରହୁଛି ସେପଟେ ତାଙ୍କ ଘରକୁ ଯାଇ ବୁଲୁଥୁବେ।
କା କାହାର?
ତମ ଭାଇ ଜଣେ ରହୁଛନ୍ତି, ସେ ତମ ବୋଡ ଦାର ଭାଇ ଯାଇଥିଲା ତାଙ୍କ ଘରକୁ ଯାଇଛନ୍ତି କେବେ?
ତାଙ୍କ ଘରକୁ କିନ୍ତ ମୁଁ ବହୁତ ଥରେ ଯାଇଛି। ସେ ଭାରି ଭଲ ଉପର ଭଲ ତାଙ୍କର। ଉପର କଥା ତ ଭଲ ଭିତରେ ବହୁତ ଆରେ ତମେ ଭଲ ଭାବରେ ତାଙ୍କୁ ଚିହ୍ନିନ ତାଙ୍କ ଭି ଜିନଷ ଟାକୁ ଦେଖି, ଆଜ୍ଞା ବହୁତ ଭଲ।
ଆଚ୍ଛା ଆଚ୍ଛା, ତାହେଲେ ସେ ଭଲ ଲୋକଟେ କିନ୍ତୁ ଭଲ କିନ୍ତୁ ତାଙ୍କର ସବୁଥିରେ ଭଲ। କିନ୍ତୁ ଟିକେ ଇଏ ରହୁଛି।
ଆଜ୍ଞା କିଏ ଯୋଉ ଆଜ୍ଞା ତାଙ୍କ କଳା ଟିକେ ଫିଟୁଛି ବେଳେ ବେଳେ ପା।
ଆଉ ତାଙ୍କ ଦେହ ତ ଏବେ ଭଲ ହେଇଗଲାଣି ନା?
ଆଜ୍ଞା ଆଜ୍ଞା ନାଗୋଡ଼ ଟା ଯୋଉ ଭାଙ୍ଗିଥିଲା, ବହୁତ ଭୋଗୁଥିଲେ ଏବେ ଟିକେ ଭଲ ହେଇଯାଇଛି ଆଉ।
ଆଚ୍ଛା ତାହେଲେ ଏମିତି କଥା କି?
ଆଜ୍ଞା ଆଜ୍ଞା।
ଆଉ ଆପଣ ଏବେ ଗାଧେଇକି ଖାଇବା ଖାଇକି ଶୋଇବେ ଆଉ।
ଆଜ୍ଞା।
ଆଛା ତାହେଲେ ତାହଲେ ଆପଣ ଭଲ କଥା ହଉଥିଲେ କିନ୍ତୁ ଆମ ସାଙ୍ଗେ ଏଥିପାଇଁ ସମୟ ଦେଇଚ ଧନ୍ୟବାଦ ଜଏ ଜଗନ୍ନାଥ ଆମେ ରଖୁଛୁ।
ଜଏ ଜଗନ୍ନାଥ ବନ୍ଧୁ କଲ କରିଥିବାରୁ ଧନ୍ୟବାଦ।